ହ୍ୟାଲୋ ହଁ ହ୍ୟାଲୋ ଶୁଭୁଛି?
ହଁ ଶୁଭୁଛି କଣ କରୁଛନ୍ତି ମ୍ୟାଡ଼ାମ?
ନାଇଁ ଏବେ ଝିଅ
ରୋଷେଇ ସରିନି
ନାଇଁ ରୋଷେଇ ସରିଛି ଯେହେତୁ ପିଠା ଟା ସାଙ୍ଗେ ସାଙ୍ଗେ କରିକି ଖା
ହଁ ସୋଦୁଅ ରୁଟି ଶଇଲାଣି?
ରୁଟି ଖାଇବୁ ନା ପିଠା ଖାଇବୁ।
ଆଜି ପିଠା କରିଦେଇଛନ୍ତି ତମ ଆଡ଼େ ବର୍ଷା କେମିତି? ହଁ ସୋଦୁଅ ଆଣଥିଲା ହୁଁ ହୁଁ।
ଜି ବର୍ଷା ହେଇଛି ଏତେ ଦିନ ପରେ।
କେତେ ଦିନ ହେଇନା ହେଇନା ଥିଲା ବର୍ଷା ପ୍ରାୟତଃ ସବୁଦିନ ଉପରଓଳି ଏଥରକ ଉଠଉଛି। ହେ ତ ଆମ ଆଡ଼େ ବି ସେମିତି କି ଖାଲି ଆମ ଆଡ଼େ ଖାଲି ଝିପି ଝିପି ହଉଛେ ଆଠ ଦିନ ହେଲା? ପ୍ରାୟ ଦି ଦିନେ ତିନି ଦିନେ ଧଥନକା ହଉଛି କିନ୍ତୁ ଖାଲି ଜିପ ଚିପି ହଉଛି।
ମାନେ ବହୁ ଜୋର ଆସୁଛି ସନ୍ୟସାମନ ଧରିକି କିନ୍ତୁ? ହେଲା ବେଳକୁ ଭୁସ୍ ଖାଲି ଆଜି କିନ୍ତୁ ମାନେ ପାଗ ଥଣ୍ଡା ଲାଗୁଛି।
ହଁ କିନ୍ତ ସ୍ତ୍ରୀ ପୁର ଭାରି ଡିଗୀ ଦିଗିଆ।
ରିଗି ରିଗା ମାନେ ସକାଳେ ଖାଲି ଜଳିଖିଆ କଲା ଟାଇମ ରେ ମୁଁ ପୁରା ଗୋଟା ଭିଜି ଯାଇଥିଲି। କେତେବେେଳକୁ ସାଢେ ନଅ ଦଶଟା ବେଳକୁ।
ନାଇଁ ସାଢେ ନଅଟା ବେଳକୁ ଯଜି ଖରା ହେଇନଥିଲା।
ହେଇନଥିଲା ଯେ କିନ୍ତୁ ଆମର ଏଇଠି ବହୁତ ଗୁଳ ଗୁଳି।
ହୁଁ।
କିନ୍ତୁ ଯାହା ହଉ ଟିକେ ମାନେ ବହୁଜରେ ନହଉ କିନ୍ତୁ? ଉଁ ମାନେ ପାଗ ପୁରା ଥଣ୍ଡା ଅଛି ଲାଗୁଛି କି ଲଘୁଚାପ ହବ ବୋଲି।
ହଁ ଭଲ ଆସୁଛି କଣ ହବ ବୋଧେ ଆଜି? ଆମର ବି ଠିକ ଏଗାରଟା ବେଳକୁ ଖରା ଗଲା ତିନିଟା ବେଳକୁ? ଖରା ଗଲା ତିନିଟା ବେଳକୁ ବର୍ଷା ଆସିଲା। ଆ ଝିପିଝିପି କରିଛି ଆଉ ବର୍ଷା ବର୍ତ୍ତମାନ ବିଝିପି ଜିପି ହଉଛି ସେ ତଳ ବି ଅଦା। ସେ ଜୋର ହ
ହ ମାନେ ଆମର ବି ଟିକେ ଟିକେ ଏମିତି ହଉଛି କିନ୍ତୁ? ଉୁଁ ଘଡଘଡି ବିଜୁଳି ବହୁତ ଜୋର ମାରିଥିଲା।
ହୁଁ।
ଯେମିତି ହଉ ଥଣ୍ଡା ଲାଗୁଥିଲା ଏମିତି ଲାଗଗିଲାଗି ଦି ଦିନ ହେଇଯିବ ଟିକେ ଶାନ୍ତିରେକଟି ଯିବ ଆଉ।
ହଁ ହଁ ସେ ଟିକେ ଘରେ ରେଷ୍ଟ ମାନେ ବସି ଉଠି ହବ ଏ ଯୋଉ ଗୁଳୁ ଗୁଳି ହଉ?
ଆଉ ତାପରେ କେତେ ଟାଇମ ଏସିରେ ବସିବ। ସେ ବି ଦେହ ବି ତ ଖରାପ ନା ମୋର ତ ନିଜର ବି ମାନେ ଆଲଚି ବସ। ଯିବା ଆଲାଉ ନୁହେଁ କିନ୍ତୁ ମୁଁ ବି ବାଧ୍ୟ ଏତେ ଗରମରେ ମାନେ ରହି ହବନି ବାଧ୍ୟ ବସିବାକୁ। ମତେ ଏ ଥଣ୍ଡା ଛାଡୁନି।
ନାଇ। ଏ ସି ରେ ବସ କେତେ ଟା ରୋଷେଇ ଘରେ ତମେ ବସି ପାରିବ କି ଆଉ ଯାହେଲେ ତ। ତେଣୁ କାମଟା ଆମକୁ କରିଆ ପଡ଼ିଅ।
ଏକା ରହୁଛି ତ ଆଉ ଏତେ ଏତେ ରୋଷେଇ ପଡୁଛି କି ଆଉ। ମାନେ ଘରେ ରହିଲେ ଶାଶୁ ଘରେ ଯେମିତି ରୋଷେଇ ପଡିବ ତମକୁ ଚାରି ପାଞ୍ଚ ଘ ଘରେ ଏମିତି। ତେ କଣ ଆଉ ଏତେ ଏତେ ରୋଷେଇ କରିବାକୁ ପଡୁଛି ଆଉ?
ଆଉ ଖାଲି ଫ୍ୟାମିଲି ଯୋଉ ନିଜ ଫ୍ୟାମିଲି।
ଓ ଛୁଆ ମାନେ ଦି ଜଣ ବାସ୍। ଆଉ ହେଲେ କେତେ ରୋଷେଇ ହବ କିନ୍ତୁ ଆଉ ଦିନିଟାଙ୍କୁ ତମେ ଆଉ
ଆମେ ତ ଘର ପାଖ ଆମ ଆମେ ପରିବାର ଧରିକି ଆଠ ନ ଜଣ ଦଶ
ହଁ ଏଇଟା ତ ନାଇଁ ଆମେ ବି ଆମେ ବି ଯେବେ ଶାଶୁର କୁ ଯାଉଛୁ ଆଉ ଫୁର୍ସତ ନାହିଁ କଣ୍ଟିନ୍ୟୁସ ଚାଲିଥିବ। ପାଞ୍ଚ ଛଅ ଆଇଟମ ଏମିତି ଆଉ ଏକା ଏକା ରହିଲେ କଣ ଏତେ ଇଚ୍ଛା ହୁଏ କି?
ଏଇ ବାଟା ଯେତ୍ ତେ ଠିକ୍ ଟାଇମରେ ହେଲା ତାହେଲେ କାମଟା ଚଞ୍ଚଳ ଛିଣ୍ଡି ଯାଉଛି ଯଦି ଖାଇବାଟା ଜଣେ ଜଣେ କରି ବସିଲେ ସେ ଦିନ ଯାକ ଗଲା।
ନାଇଁ ନାଇଁ ଆମର କିନ୍ତୁ ଗୋଟେ ଇଏ ହେଲା କି ଆମର ଗୋ ଟେ ଟାଇମରେ ସମସ୍ତେ ବସନ୍ତି ହେଲା ମାନେ ବ୍ରେକଫାଷ୍ଟ ଏକାଠି ଖାଇବ। ଲଞ୍ଚଟା ଏକାଠି ଖାଇବ ଡିନର ବି ଏକାଠି ଖାଇବ ମୋ ଶାଶୁ ଘରୁ ଗଲେ ଆମେ ସବୁବେଳେ।
ଆମର ସବୁ ଜଣେ ଜଣେ ବସିବେ।
ହଁ ସେମି ପ୍ରାୟ ମୋ ବାପଘରୀ ବି ସେଇଆ। ମାନେ ମୁଁ କହିବା କଥା ଯେ ଝିଅ ପିଲା କାମ କରୁଚନ୍ତି ତା ବୋଲି କଣ ତମେ ଯଦି ଏକା ବେଳେ ସମସ୍ତେ ଖାଇଦବ କାମଟା ହାଲକା ହେଇଯିବନି।
ହୁଁ।
କିନ୍ତୁ ମୋ ବାପା ଘରେ ବି ସେଇ ହାଲତ କିନ୍ତୁ ମୋ ଶାଶୁଘରେ ମୁଁ ହେଇ ସବୁ ପ୍ରୋବ୍ଲମଟା ଫେସ କରିନି ଆମର ଗୋଟେ ଟାଇମିରେ ସବୁ ଖାଇବ। ଏକାଠି ଆସିଲୁ ହଁ ବୁଲାବୁଲି ରଜ ରଜ ତିନି ଦିନିରେ ମୁଁ ଗୋଟେ ଦିନ ଯାଇଥିଲି ମୋ ସାଙ୍ଗ ତାଙ୍କର ପାର୍କ ଅଛି ତ ଡାକିଥିଲା ଯାଇଥିଲି ସେକେଣ୍ଡ ଦିନ ଥଣ୍ଡା ବହୁଜୋରେ ହେଇଯାଇଥିଲା ମାନେ ମୁଁ ଯାଇଥାନ୍ତି କିନ୍ତୁ ମତେ ଆଉ ଥଣ୍ଡା ବହୁଜୋରେ ବୋଲି ମୁଁ ଯାଇନଥିଲି। ଆଉ ଥାର୍ଡ ଦିନ ବି ଥଣ୍ଡା ଯୋଗୁ ଗଲିନି ପାଖରେ ମାନେ ହେଇଚି ସଜାସଜି ମୋ ସାଙ୍ଗକୁ ଡାକିଥିଲା। ଏତେ ଥଣ୍ଡାରେ ଆଉ କଣ ଯିବି ବୋଲି ଯାଇନଥିଲି ଆଉ। ମୁ ତା ପୂର୍ବରୁ ଯାଇଥିଲି ବୁଲାବୁଲି କରି। ରଜ ପୂର୍ବରୁ ଜଷ୍ଟ ଯାଇଥିଲି ବୁଲାବୁଲି କରୁ ଆଉ ଏତେ ବହୁତୁ ଭଲରେ ସେଲିବ୍ରେଟ କରିନି ଆଉ।
ମୁଁ ଚଳିବ ଥରେ ତ ହଉ ବୁଲିବାର ଅଛି ଆମକୁ ତୋଳି ଖେଲିବାର ବି ଅଛି।
ମାନେ ଠିକି ଚାରିଟା ବେଳକୁ ତ ମାନେ ବର୍ଷା ଉଠଉଚି ନା? ଆଉ ଖରାରେ କିଏ ବୁଲି ଯାଉଚି କୁଆଡେ କୁହ?
ନା ମ ଦି ପହରେ ବି ତୁ ଖାଇ ପିଇ କୁ ଟିକେ ରେଷ୍ଟ ନବୁ ବୁଲିବା କୁ ହେତେବେଳେ ମନ ଡାକୁଚି। ଠିକି ଟାଇମି ତିନିଟା ରୁ ସାତଟା ଭିତରେ ତମେ ଯୁଆଡେ ଡାକ ବୁଲାବୁଲି ତା ପୂର୍ବରୁ ମାନେ ଇରିଟେଟ୍ ଲାଗୁଚି ତା ଗଲେ ବି ଇଚ୍ଛା ହଉ
ତାପରେ ପାଗ ସିନା କାଆଁଳିଆ ଥିଲେ କାହାକୁ କୋଉଠିକି ଯିବାକୁ ଇଚ୍ଛା ହବ ଆଉ ଖରା ଥିଲେ ଦିନରେ ହେଲେ ବି ଇଚ୍ଛା ହଉଚି କି ଆଉ ସନ୍ଧ୍ୟାଳୁ ହେଲା ଆଳକୁ ଅ ବର୍ଷା ଉଠେଇଲା ତାପରେ ରାତି ହେଲାଆଳକୁ ହୁଁ ଆଉ କଣ ରାତିରେ ଅନ୍ଧାରାରେ କଣ କିଛି ଦୋଳି ଖେଳିବ ନା କଣ କରିବ। ହଁ ଆଉ କୁ ଆମେ ଜୁବା ସୁନୁସାନ ଜାଗାକୁ ଯାଇଥିଲୁ ଆଉ ସେଇ ଜାଗାରେ ଖେଳି ପରିଥାନ୍ତୁ କି? ତଥାପି ଆମେ ସାଢେ ଛଅ ସୁଦ୍ଧା ପଳେଇ ଆସିଲୁ। ବଢିଆ ହେଇଚି ମାନେ ବହୁତୁ ବଡ ବଢିଆ ଡେକୋରେସନ ହେଇଚି କୋଡିଏଟା ଖଣ୍ଡେ ଦୋଳିି ଅଛି ମୋ ସାଙ୍ଗ ଘର ସେଇଟା ସେ ପର୍ଟିକୁଲାର ଡାକିଥିଲା କି ଇନଭାଇଟ୍ କରିଥିଲା କି ଆସେ ଝିଅକୁ ଧରିକି। ଓ ଯାଇଥିଲୁ କିନ୍ତୁ ସବୁତୁକ ଉପଭୋଗ କରିପାରିଲୁନୁ ସବୁ ଖାଇବାକୁ ପଡିଥିଲା ଯାହା ପଡିଥିଲା ଆମେ ଉଠିକି ଯାଇଚୁ ବର୍ଷା ପବନ ମାଡି ଆସିଲା ଫେରିଲା ବେଳକୁ ସେଠୁ ମାନେ ବା ଟରେ ହଜାର ଜାଗାରେ ଗଛ ପଡିଚି ମାର୍କେଟରେ ଲାଇନି ନାହିଁ।
ପା ଏତେ ଜୋରରେ ମାନେ ପବନ ବାଡେଇକି ଗଛ ଫଛ ଭାଙ୍ଗି ଦେଇଚି।
ମୁଁ ଆସଚର୍ଯ୍ୟ ତ କଣ ମାର୍କେଟ ଆଡେ କଣ ଲାଇନି ନାଇଁ କିନ୍ତୁ ମୁଁ ଯୁଆଡେ ଥିଲି ହେଇ ଲେବୁଲୁ ହେଇନି ନହେଲେ ତ ମୁଁ ଜାଣିଥାନ୍ତି ନା ଏଇଠୁ ଜମା ହଁ ଫାଇଭ୍ ସିକ୍ସ କିଲୋମିଟର ଦୂର।
ହୁଁ।
ସେତିକିରେ ମାନେ ହେଇନି ଏଠେ ଏତେ ହେଇଚି ଆଉ। ସେଇଥିପାଇଁ ତମେ ରଜ କେମିତି କ'ଣ ମାନେ କଟେଇଲ?
ରଜ ଫାଷ୍ଟେ ରଜ ଦିନ କୁଆଡେଯାଇନଥିଲୁ ଘରେ ଖାଇ ପିଇକି ଘରେ ଥିଲୁ। ଏମିତି ଯୋଉ ସଣ୍ଡେ ଦିନ ପଡିଯାଇଥିଲା ରବିବାର ଦିନ ଏକଟା। ତ ଆଇଁଷ ଦୁଇରେ। ସେଦିନ ବି ବାପଘରୁ ଆସିଥିଲେ। ଭାଇ ଥିଲା ଯାଇ ନଥିଲା ସୁ ରଜ ପାଇଁ ଆସିଥିଲା। ଥିଲା ସେ ଯାଇନଥିଲା ଆଉ ତାକୁ ଛାଡ଼ିକି କୁଆଡେ ଯିବି ସେ ହେଇ ଉପରୋଳିକି ଗଲା ତାକୁ ତା ନନା କହିଦେଲେ ରହ ତ ସେ ରହିଗଲା ଆଉ ଉପରୋଳିକି। ଇଏ ଗଲା ଯୋଉ ଆଉ ଘରେ ରୋଷେଇବାସ ଖିଆ ପିଆରେ ହେ ଦିନଗଲା ତା ବାସି ଦିନ ସୋମବାରେ। ସେଦିନ ରୋଷେଇ ମୁଁ ରୋଷେଇ ସାରିକି ଚଞ୍ଚଳ ଏଇଠି ଆମର। ରଜ ମହୋତ୍ସବ ଗୋଟେ ଜାଗାରେ ହଉଥିଲା ଖାଲି ଦୋଳି ପଡିଥିଲା। ଦୋଳି ପଡ଼ିଥିଲା ଡେକୋରେସନ ସବୁ ପ୍ରକାର ଦୋଳି ପଡ଼ିଥିଲା ବୁଲାବୁଲି କଲୁ ସେଇଠି। ଆଉ ବିକା ଜୋଉତ ହଉଥିଲା କିଣିକି ଖାଇକି ପୁଣି ଆସୁ। ଏଇଠେ ଦି, ତିନି କିଲୋମିଟର ଏ ଦିଘଣ୍ଟା, ଘଣ୍ଟେ, ଦେଢଘଣ୍ଟା ଭିତରେ ପଳେଇ ଆସିବ। ଖାଲି ବୁଲାବୁଲି।
ନାଇଁ ମୋ ପାଇଁ ବହୁତ ଅପସନ୍ ଥିଲା କିନ୍ତୁ ମୋର। ଆ ବହୁତୁ ଜୋରେ ଡଷ୍ଟ ଆଲର୍ଜି ଅଛି।
ଓହୋ ତମେ ତାହେଲେ ମାନେ ଗାଡି, ଫାଡିରେ ଗଲେ ପୁରା।
ବାସ୍ ସେ ବଢିଛି କେମିତି। ନା ଯାଇଥିଲି ଯୋଉ ସ୍କୁଟିରେ ଯାଇଥିଲି କଭର କରିକି ମୁଁହରେ। କିନ୍ତୁ ହେଇଠି ଯୁ। ଆଚୁଅଲି ରହିନି ଆଉ ମାସ୍କ ପିନ୍ଧିନି ପବନ, ପବନ ହଉଥିଲା ଯାହା ବି ହଉଥିଲା ତା। ପର ଦି ଦିନ ଯା ମୁ ପଡିଲି ନହଲେ ଏଇଠି ଆଉ ଗୋଟ ପାଖରେ ତାଠୁ ଆହୁରି ବଢିଆ ସଜା ହେଇଥିଲା। ଥିଲା ହଁ ମୁଁ ଆଉ ମୋ ଝିଅ ଖାଲି। କାନ୍ଦୁଥିଲା ଆସ ଯିବା, ଆସ ଯିବା ମୁଁ ଆଉ କ'ଣ କରିବି।
ଝିଅ କୋଉଥିରେ ପାଠ ପଢ଼ିଲେ ନା ପଢିନାହାନ୍ତି।
ଫାଇଭ୍ କ୍ଲାସ୍।
ଦେଖି ମୋ ଝିଅ ତ।
ହୁଁ।
ସେମ ଯାହା ହଉ ମାନେ ଅ ତା। ବାହାଘର ଦଶ।
ମୋର ଏଗାର ବୋଧେ ଏଗାର ବର୍ଷର।
ଦି ହଜାର ପନ୍ଦରରେ। ହଁ, ହଁ ସେଇଆ କି। ହଁ, ହଁ, ହଉ ଏଥରେ କ'ଣ ଅଛି ଏଇ ଗୋଟେ ବର୍ଷ ସାନ ବଡ ତ ଏମିତି। ଏ ମାନେ ହବ ଝିଅ ମାନେ କୋଉ। ହୁଁ ଇଏରେ ହଁ ଝିଅ କୋଉଥିରେ ପଡୁଛ। ମାନେ ହଁ ଖାଲି ଝିଅ କା। କାଫି ନାଇଁ, ନାଇଁ, ନାଇଁ କାଫି ଏତିକିରେ।
ଗୋଟେ ନା ଦିଟା।
ଗୋଟେ ନା।
ଆ ମୁଁ।
ତମର କଣ ପୁଅ ଝିଅଦି ଜଣ କି ଆଚ୍ଛା ଆଛା। ଆଉ ଝିଅ କଣ ମାନେ କୋଥିରେ ପ ମାନେ କୋଉଠି ପଢୁଛି ମାନେ କୋଉ ସ୍କୁଲ?
ସେ ଶିଶୁ ମନ୍ଦିରରେ।
ଓହ ଆଚଆଲି ଶିଶୁ ମନ୍ଦିର ପା ଠ ସବୁଠୁ ବହୁତ ବଢିଆ ଯାଏ ମତେ ବି ଭାରି ପସନ୍ଦ।
ଶିଶୁ କିଛିିଶୁ ମନ୍ଦିର ପିଲା ଯେତେ ଡିସିପ୍ଲିନ।
ହଁ ଡିସିପ୍ଲିନ ଶିଖିବେ ତାପରେ ତାଙ୍କର ଯୋଉ। ମୁଁ ବି ମାନେ ଟିଉସନ କରିଥିଲି ନା।
ହଁ।
ତାଙ୍କର ଯୋଉ ପାଠ ପଢା। ମୁଁ ସିକ୍ସ ସେଭେନ ପିଲାଙ୍କୁପଢୁଛି ମାନେ ଆମେ ଯୋଉରାକ ସବୁ କମ୍ପିଟିଏଟିଭି ଦଉନାହାନ୍ତି। ଯୋଉ ଏକଜାମରେ ସେଇ ଟାଇପ ର କ୍ୱାସିନି ପାଟନ। ଆଉ ପଢିଥିବ ମାନେ ବହୁ ଯିଏ ଭଲ ପଢୁଥିବ ସେଥିରେ ସେ ଟପ୍ କରିଯିବ। ଅନ୍ୟ ପିଲାମାନଙ୍କ ଇଏରେ ସେଠା ବୁଝେଇ ବୁଝେଇ ଯାଉଛନ୍ତି ଇଂଲିସି ମିଡିୟମ୍ ସ୍କୁଲ ରେ। ମାନେ ରୋକଠକ୍ ଟାଇପ ର ପଢେଇ ଦଉଛନ୍ତି ପିଲା ତିନି ପା ବୁଝିଛନ୍ତି ପୁ ବୁଝୁନାହାନ୍ତି। ମାର୍କ ରଖିଲେ କଣ ହବ ମୋ ଝିଅ କଣ ଭଲ ମାର୍କ ରଖୁନି କିନ୍ତୁ ମୁଁ ବି ଜାଣିଛି ଯେ। ଅ ନାଇଁ ପାଠ ଟା ଟିକେ ଯାହା ହେଲେ ଇଏ ମୁଁ ଝିଅ ଆଇ ସି ଏ ସ ବୋର୍ଡରେ ପଢୁଛି। ପାଠ ବହୁତ ମାନେ ଇଏ ବହୁତ ପାଠ। ମାନେ ଯୋଉରା କ୍ଲାସ ସିିବି ଏସ୍ଇ। ପିଲା ଯୋଉଟା କ୍ଲାସ ଆ ଏଇଟି ରେ ପଢିବେ ଝିଅକା ପଢି ସାରିଲେଣି।
ଏଇ ଫାଇଭ୍ ଟୁ।
ହଁ କେତେ ବଷ ଆମେ ଯୋଉରାକୁ ପଢୁଥିଲୁ। କିନ୍ତୁ ଆଉ କଣ କରିବୁ ଯାହା କୋର୍ସ ଅଛି ଇଏ ଅଛି। ପଢିବାକୁ ପଡିବ କିନ୍ତୁିସିଶୁ ମନ୍ଦିର ପାଠ ପଢା ବି ମତେ ବହୁତ ଭଲ ଲାଗେ। କାରଣ ତାଙ୍କ ମ୍ୟାଥହୋଉ ଯୋଉ। ତମ ତ ପୁରା ଛୁଆ ଯୋଉ ଷ୍ଟାର୍ଟିଙ୍ଗ ରୁ ପ୍ରଥମ ଇଏ ରୁ। ପ୍ରଥମ ଦ୍ୱତୀୟ ଆଡକୁ ଟ୍ରାନ୍ସଲେସନ ଥାଏ ନା।
ହଁ ଗ୍ରାମର ଟ୍ରାନ୍ସନୁ ଗ୍ରାମର।
ହଁ ଗ୍ରାମର ଆଉ ତାଙ୍କ ମ୍ୟାଥର ବି।
ଟିଏ ହେଲା।
ମ୍ୟାଥ କୋଶ୍ଚିନ ବି ପୁରା ଆ ବଢିଆ।
ହୁଁ ତାଙ୍କର ମା ଥର ତମ ମୁଣ୍ଡ କଣ ହେଇଯିବ ପଶିପାରିବନ ବୈଦ। ବୈଦିକ ଗଣିତଉରା।
ହଁ।
ମାନେ ଯେଉଁଟା ସେଭେନ୍ କ୍ଲାସ୍ର ପିଲା ପାଠ ପଢ଼ିବେନି। ବର୍ତମାନ ତାଙ୍କ ଫାଇଭ କ୍ଲାସ ରେ ସେଇଗୁଡା ସେଇଗୁଢା ପଢା ହଉଛି।
ନାଇଁ ହଁ ବା ମୁଁ ପଢଉଥିଲି ନା ଗୋଟେ ଏଇଟି କ୍ଲାସ। ପିଲା ଆଉ ଗୋଟେ ଅ ଥ୍ରୀ କ୍ଲାସ ପିଲା ଗୋଟେ ଟୁ କ୍ଲାସ ପିଲା ମୁ। ପଢେଇଛି ତାଙ୍କ ମୋର କଣ ସବୁଠୁ ଭଲ ମ୍ୟାଥ ହୁଏ। ମୁଁ ସେଥିପାଇଁ ଇଣ୍ଟ୍ରେଷ୍ଟରେ ପଢିଲି କିନ୍ତୁ୍ ଭାରି କ୍ରିଟିକାଲ ଯାହାର ନର୍ମାଲ ମ୍ୟାଥ ହଉଥିବ ସେ ପଢେଇ ପାରିବନି। ମୋର ସବୁଠୁ ଭଲ ସବଜେକ୍ଟ ହେଲା ମ୍ୟାଥ। ତେଣୁ ମୁଁ ପଢେଇଦିଏ ମତେ ଇଣ୍ଟରେଷ୍ଟ ଲାଗେ। କିନ୍ତୁ ଭାରି ହ ଟପ ଥାଏ କିନ୍ତୁ। ହଁ ହଁ ତାପରେ ମୁଁ କଣ ଏ କମ୍ପିଟେଟିଭ ହେରିକା ସବୁ ଦେଇଛି ତ, ତ ମୁଁ ବି ଜାଣିଛି ଯେ ଆକଚୁଆଲି କୋଉ ଲେବୁଲ୍ କୋଶ୍ଚିନ୍ ପାର୍ଟନ ଜାଣିଛନ୍ତି? ମୁଁ କହିଲି ଆରେ ଆମେ ଯୋଉରାକ କମ୍ପିଟେଟିଭ ଦଉଚୁ, ସେମିତିଆ ଟାଇପର କୋଶ୍ଚିନ। ସବୁ ତାଙ୍କ କୋଶ୍ଚିନ୍ ପାର୍ଟର। ଆଉ ଯିଏ ହେଇଥିରେ ଶିଶୁ ମନ୍ଦିରରେ ଭାବୁଛ ଭଲ ପଢ଼ୁଛି ହଁ ସବୁଥିରେ ପାସ୍ କରିଯିବ। ଇଂଲିଶ ମିଡିଅମରେ ପଢା ହୋଉନି କି, ପିଲା କଣ ପାଉନାହାଁନ୍ତି କି ପାଉଛନ୍ତି, ମତେ କିନ୍ତୁ ଲାଗେ କି ଆମେ ବି ଯେମିତି ଗାଁ ସ୍କୁଲରେ ପଢ଼ିଥିଲୁ ଯେତିକି ମାନେ ସାଟିସଫାଏ ସେମତି ଲାଗୁନି ଆଉ।
ସେଇଟା ହେଲେ, ଏତିକି ହେଲେ, ହଁ ହଁଁ ହଁ ମୁଁ ରଖୁଚି।